ଆଜ୍ଞା ନମସ୍କାର।
ହଁ ଝିଅ କୁହ।
କଣ କରଥିଲେ?
ଏଇ ହ ଏଇଠି ବସିଛି ଆଉ କଥା ହଉଥିଲି। ଆଉ
ଆଉ ଖିଆ ପିଆ ସରିଲାଣି?
ରୋଷେଇ ସେଇ ଭାତ, ଡାଲି ଆଉ ସେଇ ଅଣ୍ଡା ଆମଲେଟ ହେଇଥିଲା ଆଉ।
ନା ନା ଖାଇନୁ।
ହ୍ୟାଲୋ ଆପଣଙ୍କର ଭଏସ ଟା କ୍ଲିୟର ଶୁଭୁନି ମାନେ ଝିଲ୍ ଝିଲ୍ ଶୁଭୁଛି।
ଉଁ ହୁଁ। ଉଁ ଆମ ଘରେ ସେଇ ମା ମାଛ ତର କାରୀ ହେଇଚି ଆଜି ତ ବାର ଆ ଆଇଁଷ ବାର
ଓହୋ।
ଆଚଛା।
ଆଉ ଆପଣଙ୍କୁ ଆପଣଙ୍କ କଲ ଶୁଭୁନି। ଭଲ କି ଶୁଭୁନି ଆପଣ ଆଉ ଗୋଟେ ଜାଗାକୁ ନହେଲେ ଯାଆନ୍ତୁ ଯୋଉଠି ଭଲ କି ନେଟୱାର୍କ ଆସିଥିବ।
ହ୍ୟାଲୋ ନା ନା ଝିଅ ଖା ଇନୁ ସକାଳେ ଜଳଖିଆ ଖାଇଥିଲୁ ଏବେ ଖାଇବୁ ଆଉ।
ଓହୋ।
ହୁଁ।
ଆଉ ପାଗ ସେପଟ କେମତି?
ତମ ମାମ କେତେବେଳେ ଆସନ୍ତି? କିଛି ଦିନ ହେଲା ବହୁତ୍ ଗରମ୍ ହଉଛି ହାଲୋ।
ମୁଁ କହିଲି ଆପଣଙ୍କର ପାଗ ସେପଟେ କେମତି?
ଏପଟେ ଚାରି ପା ପାଞ୍ଚ ଦିନି ହେଲାନି ବହୁତ୍ ଖରା ହଉଛି। ଆମର ତ ଏପଟରେ ବହୁତ ଜୋରେ ଖରା ହଉଛି। ଗରମ ପ୍ରବ୍ ଚାରି ପାଞ୍ଚ ଦିନ ହେଲାଣି।
ଆଜ୍ଞା କୁହନ୍ତୁ।
ଏବେ କଣ କରୁଛନ୍ତି? ବସିଛନ୍ତି।
ହଁ ଏଠି ବସିଥିଲି।
ହୁଁ ହୁଁ।
ଆଉ ଭୁବନେଶ୍ୱରରେ କୋଉ କୋଉ ଜାଗ ସ ଗ୍ ବୁଲିବାକୁ ଯାଉଛନ୍ତି? ହଁ ଖରା ପ୍ରବଳ ଏଇ ଚାରି ପାଞ୍ଚ ଦିନ ହେଲା ବହୁତ ଖରା ହଉଛି।
ହୁଁ ଭୁବନେଶ୍ୱରରେ ଏଇଠି ଭଲ ଭଲ ଜାଗା ଆଜ୍ଞା ଲିଙ୍ଗରାଜ ମନ୍ଦିର ଅଛି। ଆଉ ଏଇଠି ଶିବ ମନ୍ଦିର ଏକା ଅଛି। ଆଉ କଣ ମୁଁ ତ ଏତେ ବି ବୁଲିବାକୁ ଯାଇନି କୁଆଡେ ତ ଲିଙ୍ଗରାଜ ମନ୍ଦିର ଯାଇଛି ଆଉ ରାମ ମନ୍ଦିର ଯାଇଛି ଆଉ ଆଉ କୁଆଡେ ଆଉ ଏତେ ଯାଇନି ଜାଗା ଭୁଲ ଆପଣ କୁଆଡେ ଯାଇଚନ୍ତି ବୁଲିବାକୁ ଭଲ ଭଲ ଜାଗା?
ପୁରୀ ଯାଉନାହାନ୍ତି ପୁରୀ ଆଡେ ପୁରୀ ଆଡେ ଯାଉନାହାନ୍ତି? ଆମ ଘ
ଯାଉଚି ଯାଉଚି ପୁରୀ ଆଡକୁ ଯାଏ ବହୁତ ଭଲ ଲାଗେ ଏବେ ବି ପୁରୀ ଯିବାର ପ୍ଲାନ୍ ଅଛି। ଏଇ ଦେବସ୍ନାନ ପୂର୍ଣ୍ଣମୀ ଙ୍କୁ ପୁରୀରେ ଆପଣ ମାନେ ହଁ ଫ୍ୟାମିଲି ସବୁ ସବୁ ଆମେ ଏକାଠି ହେଇକି ଯାଉ
ହଁ ହଁ।
ଆଉ ମାନେ ଆପଣ ପୁ ପୁରୀ ଯାଇଚନ୍ତି ବୁଲିବାକୁ?
ହଁ ମୁଁ ବି ବହୁତ ଥର ଯାଏ ଏଇ ଯାଇଥିଲୁ ଏ ଆଗ ବର୍ଷ ଏଇ ଯାଇଥିଲ ଥିଲୁ ରହିକି ଆସିଥିଲୁ ଦି ଦିନ, ନି
ଓ ହୋ। ପୁରୀ ସିବିଚ ଯଦି ମଜା ଲାଗେନା ଜଗା ଦର୍ଷନରେ? ହଁ ସେଇ ତ ମୁଁ ସବୁବେଳେ କୁହେ ହେଲେ ବାବା କୁହନ୍ତି ନାଇଁ ଥାଉ ମାନେ ପୁରୀରେ ଗୋଟେ ଟେ ଦିନ ରହିକି ପଳେଇ ଆସିବା ପୁଣି କାମ ବି ଅଛି ହଁ ମାନେ ଜଗନ୍ନାଥ ମନ୍ଦିରକୁ ଯାଇକି ବାହାରିକି ଆସିଲା ବେଳକୁ ମାନେ କାନ୍ଦ ଲାଗେ ବହୁତ। ମତେ ତ କାନ୍ଦ ଲାଗେ ଆପଣଙ୍କୁ ଲାଗେ ନା ନାଇଁ? ଯୋଉମାନେ ମାନେ ଜଗନ୍ନାଥ କୁ ପୂଜା କରୁଥିବେ ସେମାନେ ଆମେ ତ ମାନେ ଜଗନ୍ନାଥଙ୍କୁ ଦର ଶନ କରୁଛେ। ଯେଉଁମାନେ ଡେଲି ଜଗନ୍ନାଥଙ୍କୁ ମାନେ ଛୁଇଁଚ ମାନେ ଛୁଇଁ ପାରୁଛନ୍ତି ସେମାନେ ବହୁତ ଲକିଥାନ୍ତି।
ମାନେ ଜଗନ୍ନାଥଙ୍କୁ ସବୁଦିନ ଦେଖୁଚନ୍ତି ସବୁଦିନ ବି ଛୁଇଁ ପାରୁଚନ୍ତି ଆମେ କଣ ଯାଉଚେ ଖାଲି
ନା ସତ କଥା ଯେ ସବୁ ମଣିଷ କୁ ହଁ।
ଆଉ ରଥଯାତ୍ରାକୁ ଯିବ ନା ନାଇଁ ପୁରୀ?
ହାଲୋ। ହାଲୋ। ହାଲୋ ଶୁଭୁନି ଆପଣ କ ଭୋଏଶ।
କି କରୁଚନ୍ତି ଆଜ୍ଞା।
ହାଲୋ।
ଆପଣ ରଥଯାତ୍ରାକୁ ବୁଲିବାକୁ ଯିବେ ନା ନାଇଁ ପୁରୀ?
ହ। ହାଲୋ।
ହାଲୋ ଆପଣଙ୍କ ଭୟସ ଶୁଭୁନି ଠିକରେ। ହାଲୋ ଆପଣ ଭଏସ ଶୁଭୁନି କୋଉଠି ଅଛନ୍ତି?
ଶୁଭୁନି କି?
ନାଇଁ ଆପଣ ଭଏସ୍ କ୍ଲିଅର ଶୁଭୁନି। ମୁଁ ବି କୋଉ ବର୍ଷ ବି ଯାଏନି।
ଏବେ ସୁଇଲା ତ?
ହଁ ସେମିତି ଶୁଭୁଚି ପୁଣି ଅପ ଡାଉନ ହଉଚି ଠିକରେ ଶୁଭୁନି। କଲ୍ ଟା ନେଟୱାର୍କ ପାଉନି କି ସେପଟେ ଆପଣଙ୍କର?
ହୁଁ।
ହାଲୋ।
ନା ତ ଭାରିଭିଡ ଆଜି।
ଆପଣଙ୍କର ଭୟସ ଶୁଭୁଛି ପୁଣି ଅପଡାଉନ ହଉଛି ଶୁଭୁନି କ୍ଲିଅରରେ ଏମିତି ହେଲେ ତ ମାନେ କଲ୍ କଟିଯିବ ଭଲ କି ଶୁଭିବନି କଥା ନହଲେ ଠିକରେ
ନା ଝିଅ ମୁଁ ତ ବାହାରେ ଅଛି ଶୁଭୁନି କଣ ପାଇଁ କେଜାଣି ନେଟୱାର୍କ ପାଉନି ବୋଧେ
ହଁ ବୋଧେ ହ ମୁଁ ବି ତ ବାହାରେ ଅଛି କଥା ହଉଛି। ଏବେ ଆପଣଙ୍କ କଲ୍ ଠିକ ରେ ଶୁଭୁଛି। ଆପଣ ରଥଯାତ୍ରା କୋଉ ବର୍ଷ ବୁଲିବାକୁଯାନ୍ତିନି?
ନା ନା ମୁଁ କୋଉ ବର୍ଷ ଝିଅ ଯାଇନି ଏ ଭାଗ୍ୟରେ ନାହିଁ ଦେଖିବା।
ମାନେ ରଥଯାତ୍ରାରେ ବହୁତ ଗହଳି ହେଇଥାଏ ନା।
ହଁ ପ୍ରକୃତରେ ଜଗାର ଡୋରି ନଥିଲେ କିଏ ରଥଯାତ୍ରା ଦେଖିବାକୁ ଯିବ।
ବହୁତ ଲୋକ ଏମିତିରେ ତ ପୁରୀରେ ସବୁ ସବୁବେଳେ ଲୋକ ଗହଳି ରଥଯାତ୍ରା ହେବ ମାନେ କୋଟି କୋଟି ଲୋକ ଆସିବେ।
ଓହୋ ଆଉ ତମେ କେବେ ଯାଇଛ ନା ଯାଇନ?
ମୁଁ ବି କୋଉ ବର୍ଷ ଯାଇନି। କୁହେ ଯେ ଘରୁ ସବୁ ବର୍ଷ ଯିବାକୁ ହେଲେ ଛାଡନ୍ତିନି କହିବେ ନାଇଁ ଯିବାନି ବହୁତ ଗହଳି ସେଠି ଯୋଉ ଦଳା କୁଜା ହେଇଯିବ ଜଣେ ପଡିଯିବ ମାନେ ତଳେ ଆଉ ଉଠି ପାରିବନି।
ହ
ତ ସେଇଥିପାଇଁ ମାନେ ଯାଇପାରୁନି। କୋଉ ବର୍ଷ ଘରେ ମନା କରନ୍ତି ସବୁବେଳେ କହିବି ପ୍ଲିଜ ମାନେ ଏଇ ବର୍ଷ ତେବେଳେ ଯିବା ତ ସେଇ ଛାଡିବେନି କହିବେ ନାଇଁ ନେକ୍ସଟ ବର୍ଷ ଯିବା ନେକ୍ସଟ ବର୍ଷ ଯିବା ଏମତି କହିଥିବେ ଆଉ ଛାଡିବେନି।
ହୁଁ।
ତ ଏବେ ଯିବି ଟିକେ ଭଲ କି ଦେଖିକି ଆସିବି ମାନେ ଫାଷ୍ଟ ଜଗା ଭିତ ଭିତରକୁ ଯାଇକି ଦେଖିଲା ପରେ ସେକେଣ୍ଡ ଯେତେବେଳେ ଆ ଆଉଥରେ ଆସିକି ଲାଇନ କରିକି ଯିବେ ସେତେବେଳେ ଟିକେ ଭଲ କି ଦେଖିପାରିବେ। ମୁଁ ତ ଯାଇନି ଯୋଉ କହିଲି ଏତେ ଗହଳିରେ ଆଉ କିଏ ପଶିକି ଯିବ ମୋ ବାବା ମା କିନ୍ତୁ ଯିବେ ଫାଷ୍ଟ ଟାଇମ ଭଲକି ଦେଖିପାରି ନଥିବେ ଯୋଉ ଦେଇଥିବେ ସେକେଣ୍ଡ ଟାଇମ ଭିତରକୁ ଗଲାବେଳକୁ ବାଉଁଶଟା କାଢି ଦେଇଥିବେ ସେଇ ଟାଇମ୍କୁୁ ଟିକେ ପୁରା ଭଲରେ ଦେଖିହୁଏ।
ନା ଆମେ ଯୋଉଥିରକ ଯାଇଥିଲୁ ଆମେ ଯୋଉ ଥର ଯାଇଥିଲୁ ପ୍ରଥମେ ଯାଇଥିଲୁ ପୁରା ପ୍ରବଳ ଭିଡ ଥିଲା ଦେଖି ପାରିଲୁନୁ ଯାଇକି ମନ୍ଦିର ଭିତରେ ବସିଲୁ ଯେତେବେଳେ ଲୋକ ଫାଙ୍କା ହେଲେ ଭିତରକୁ ଗଲୁ ଯାଇ ଦେଖିପାଇଲୁ।
ମୁଁ ତ ଯାଇନି ଏଇ ବର୍ଷ ଯଦି ସେ ଦିଥରେ ଏମିତି ଯିବେ ତାହେଲେ ମୁଁ ବି ଯିବି। ଟିକେ ଭଲ କି ଦେଖିବି। ସେ ଯେତେ କଷ୍ଟ ହଉ ପଛେ ଟିକେ ଦେଖିବି। ବହୁତ ଦିନ ପରେ ଯାଉଛି ନା ତ ସବୁଦିନ
ଆମେ ବି ତ ଆମେ ବି ତମ ଲି ଭୁବନେଶର ଆଡେ ଯାଇଛୁ। ଚୁ ଲିଙ୍କରାଜ ଘରଆ ଯାଇଛୁ ଧଉଳିଗିରି ଖଣ୍ଡଗିରି ଏଇଗୁଡା ସବୁ ଯାଇ ବୁଲି ଆସୁଛୁ ମୁଜିୟମ ଦିଟା ତିନି
ଧଉଳି ମୁଁ ପିଲା ବେଳେ ଯାଇଥିଲି ଟୁଇଁ ସେ ହେଇଥିଲି ସେତେବେଳେ ଯାଇଥିଲି ଆଉ ତାପରଠୁ ଧଉଳି ଯାଇନି।
ମୁଁ ବି କଲେଜରେ ପ୍ଲସ ଟୁ କଲା ବେଳେ ଯାଇଥିଲି ଯା ଆଉ ତ ଏଇ ଯାଇନୁ। ପୁରୀ ଯାହା ଯାଇଛୁ ବହୁତ ଥର ରହିଛୁ। ହୁଁ ହୁଁ ମୋ ରାମ ମନ୍ଦିର ହେରିକା ବି ଝିଅ ଦେଖିନି। ରାମ ମନ୍ଦିର ହେରିକା ଦେଖିନି ଯା ନନ୍ଦନ କାନ୍ଦନ ଯାଇଛି।
ହଁ ମୁଁ ବି ଯାଇଛି ନନ୍ଦନକାନନ ବି ଯାଇଛି।
ଲିଙ୍ଗରାଜା ଯା ଥରେ ପି ନେଇକି ଯାଇଥିଲୁ ନା ନା ବୁଧବାରକୁ ଯାଇନି ନା ନା
ଆଉ ଗାଁ ଆଡେ
ଯାହା ଯାଇଥିଲୁ ଲିଙ୍ଗରାଜ ମନ୍ଦିର ଯାଇଥିଲୁ ଆମେ ଝିଅ ବେଳେ ଯେତେବେଳେ ଅଷ୍ଟମ ନବମୀ ପଢୁଥୁଲୁ ଥିଲି ପିକନିକ ଯା ଯାଇଥିଲୁ ଯାଇଥିଲୁ ଲିଙ୍ଗରାଜ ମନ୍ଦିର। ଯାଇଥିଲି ମିଉଜ୍ୟମ୍ ଦିଟା କୋଉଠି କା ଝିଅ?
ଏ ଗୋଟେ ରାମ ମନ୍ଦିର।
ନା ନା।
ସେଇଠି ବି ବହୁତ ସେଇଟା ମାନେ ଆଜ୍ଞା ସେଇଟା ପାହାଡ ଆଡିଆ ବହୁତ ମାନେ ଉଚ୍ଚା ମାନେ ସେଇଠି ଯିବ ମାନେ ବହୁତ ଖୁସି ଲାଗିବ ମାନେ ଆପଣ ପାହାଡ ଚଢିବାକୁ ଭଲ ଲାଗେ।
ପାହାଡ ଚଢିବାକୁ ତ ଭଲ ଲାଗିବ କିନ୍ତୁ ଦେହ ହାତ କଣ ହେଇଯିବ।
ସେଇଟା ତ ସେଇ ମାନେ ରୋଡ ଟାଇପ ର ହେଇ ଥିବ କିନ୍ତୁ ଗଛ ପଛ ଗଛ ଏକା ଥିବ, କିନ୍ତୁ ଏତେ ବି ନଥିବ କିନ୍ତୁ ବହୁତ ଉଚ୍ଚା ଗାଡି ଯିଏ ଉଠେଇ ପାରିଲା ଉଠେଇ ପାରିଲା ବହୁତ ଉଚ୍ଚା ଉପରେ ମନ୍ଦିର ଟା ବହୁତ ଭଲ ଲାଗେ ଶାନ୍ତି ଲାଗେ ସେଠି ଗଲେ ସେଠି ଉପରେ ଖାଇବା ଜିନିଷ ସବୁ ମିଳ ମିଳିପାରିବ ମାନେ ଦହିବରା ହେରାକ ଥିବ ଲସି ଥିବ ଜୁସ୍ ଥିବ। ଆଖୁ ରସ ଥିବ ଏମିତି ସବୁ ଜିନିଷ ଥିବ ତ ଆପଣ କେବେ
ଓ ହ ଆମ ଘର ଜା ପୂର୍ବା ଆଉ ତମେ ଆସ ଆମ ଆଡେ ବି ବିରଜା ମନ୍ଦିର ଅଛି କେତେ ଜାଗା ଅଛି ଦେଖି ଯିବ।
ହୁଁ। ଯିବି ଯେତେ କେତେବେଳେ ପିକନିକ ଟାଇମ ହବ ସେଇ ଟାଇମ ରେ କହିବି ଯିବା।
ଆମ ଆମ ଯାଜପୁର ବିରଜା ମା ବି ପ୍ରସିଦ୍ଧ ଆମର ଏଇଟା ପୁରୀ ହେଇଥାନ୍ତା କେତେଟା କମ ଅଛି ବୋଲି। ହେଲାନି ପୁରୀ ସେଥିପାଇଁ ଅଲଗା ହେଲାନା ଆମର ଏଠି ବି ହେଇଥାନ୍ତା।
ମୁଁ ଭାବେ ପୁରୀରେ ଯୋଉମାନେ ରହୁଛନ୍ତି ସେମାନେ ଡେଲି ଯାଉଥିବେ ଯାଉଥିବେ ଜଗା ଦର୍ଶନ କରିବାକୁ ତ ସେମିତି ନୁହଁ ମୁଁ ତାପରେ ଭାବେ
ଯାଇକି ଯାଇକି ବାବା ମାମା ସହିତ ଦିଇ ତିନି ଦିନ ରୁହ ଟିକେ ଭଲ କିି ଜାଗା ଦେଖକୁ ଭଲ ଲାଗେ। ଆଜ୍ଞା ହଉ ଝିଅ ରଖୁଛି ପଛେ କଲ କରିବି। ହ